ହଁ ହ୍ୟାଲୋ।
ହଁ ମ୍ୟାମ୍ ନମସ୍କାରେ।
ନମସ୍କାର ମ୍ୟାମ କଁ କରୁଛନ୍ତି?
ଏବେ ତ ଖାଇବା ପିଇବା ସରିଲା ଆଉ।
ଓହୋ ଆଉ ଆପଣ କୁକୁର ରଖିଚନ୍ତି ନା କଣ କୁକୁରୁ ଭୁ
ଏ ନା। ନାଇ କୁକୁର ନୁହେଁ ଏରା ବାହାରେ ଦାଣ୍ଡରେ କୁକୁର ସବୁ।
ହ ହ ହ।
ହଁ ବାହାରେ ଦାଣ୍ଡରେ ସବୁ କୁକୁର ଏମିତି ହଉଚନ୍ତି। ଆପଣ କଁ କରୁଛନ୍ତି?
ମୁଁ ଏଇ ଶୋଇଚି ଆଉ।
ଶୋଇଚନ୍ତି ଖାଇ
ଆଉ ମ୍ୟା ହଁ ଖାଇସାଇଲିଣୀ ଆପଣ?
ହଁ ଆମର ଖାଇବା ସରିଗଲାଣି।
ଏଇ ମ୍ୟାମ ଆପଣଙ୍କର ଏଇ ଯୋଉ ଦୋଳ ଯାତ୍ରା ଯଉ ହୋଲି ଆପଣଙ୍କ ମାନେ କେମିତି ପାଳନ କରାଯାଏ ସିଆଡେ?
ଦୋଳ ଯାତ୍ରା ହୋଲି ଆମର ଗୋଟେ ମାନେ ଓଡିଶାର ଗୋଟେ ବଡ ରଙ୍ଗ ପର୍ବ।
ହୁଁ ଏଇଟା ଫାଲଗୁନ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଏ ନା?
ଫଗୁଦଶମୀ ନା ପୂର୍ଣ୍ଣମୀ ଦିନ ହଉଚି
ଟିଏ ବଡ ପର୍ବ ନା ଏଟା, ଏଟା ଫାଲଗୁନ ମାସ ହୁଁ ପୂର୍ଣ୍ଣିମା ଦିନ ପାଳନ କରାଯାଏ ନା କଣ?
ଫଗୁ ଦଶମୀ। ହଁ-ଅ-ଅ ଆପଣଙ୍କ ଆଡେ କେମିତି ପାଳନ ହୁଏ?
ହ ଆମ ଇଏ ତ ଆମର-ଅ-ଅ-ଅ-ଅ ବହୁତ ଭଲ, ଯେହେତୁ ହିନ୍ଦୁ ମାନଙ୍କର ଏଇ ବଡ ପର୍ବ। ତ ଆମର ବହୁତ ଭଲ, ମାନେ ହୋଲି ତ ହିନ୍ଦୁ ମାନଙ୍କ ଏକ ପ୍ରସିଦ୍ଧ ଲୋକପ୍ରିୟ ପର୍ବ ନା। ତ ଏଇଠି ଏଇ ପର୍ବରେ ଆମର ରଙ୍ଗ ରଙ୍ଗ ଆନନ୍ଦରେ ଉ-ଉ-ଉ ପର୍ବ ଏଇଟା ଯେହେତୁ ଆମର। ତ ଭଲସେ ହୁଏ। ଏଇ ଦିନ ଭଗବାନ ବିଷ୍ଣୁ ନିଜର ମହାନ ଭକ୍ତ ପ୍ରହ୍ଲାଦକୁ ରାକ୍ଷାସ ରାକ୍ଷାସୀ ହାଲିକା ନିକାଟରୁ ବି ବଞ୍ଚେଇଥିଲେ ଆପଣ ଜାଣିଥିବେ।
ହଁ।
ତାପରେ ବିଭିନ୍ନ ସ୍ଥାନରେ ବି ଆମର ରାଧାକୃଷ୍ଣଙ୍କ ବିମାନରେ ରୋଷଣୀ କରି ଅଣା ଯାଇଥାଏ। ଗୋଟିଏ ସ୍ଥାନରେ ଏକତ୍ରିତ କରି ଫୁ କ ଫୁଲ ଅଭିର ପ୍ରସାଦ ଦେଇ ଠାକୁର ବି ପୂଜା କରନ୍ତି ବି ଜାଣିଥିବେ।
ହଁ।
ହଁ ତାପରେ ହଜାର ହଜାର ଲୋକ ମାନେ ବି ଏଇ ବିମାନ କୁ କାନ୍ଧରେ ବସେଇ ନୃତ୍ୟ ଗୀତରେ ପୁରା ଇଏ କରିଥାନ୍ତି।
ଖୋଳ ତାଳ ଝାଞ୍ଜ ସବୁ ବଜେଇକି ଗାଁ ରେ ସବୁ-ଉ-ଉ ବିମାନରେ ସବୁ ବୁଲାନ୍ତି ସବୁ ଠାକୁରଙ୍କୁ।
ତାପରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ଠାକୁରଙ୍କ ଯୋଉ ଚଳନି ପ ଏ ଯୋଉ ପ୍ରତିମାରେ ବି ହୋଲି ରଙ୍ଗ ଖେଳିଥାନ୍ତି। ତାପରେ ଏଇ ପୋ ଏଇ ପର୍ବ ତ ମୁଖ୍ୟ ଆକର୍ଷଣ ହଉଛି ଅଭିିର ରଙ୍ଗ ପିଚିକାରି ସବୁ ତ ଖେଳନ୍ତି। ହୋଲିଦିନ ସକାଳେ ଲୋକମାନେ ପୁଣି ହୋଲି ଖେଳିବାକୁ ବାହାରି ଯାଆନ୍ତି। ପରସ୍ପରକୁ ଅଭିର ଲଗେଇ ଆଲିଙ୍ଗନ ବି କରିଥାନ୍ତି ପିଲାମାନେ ତ ପୁରା ପିଚିିକାରି ଧରି ଏ-ଏ ସମସ୍ତ ରଙ୍ଗ ମାରନ୍ତି ମତେ ତ ଲୋକମାନେ ହୋଲିରେ ମୁଁ ପୁରା ନିଜକୁ ଆଉ ଚିହ୍ନି ପାରେନି।
ମାନେ ହୋଲି ଦିନ।
ହୋଲି ତ-ଅ-ଅ-ଅ ପୁରା ମାନେ ଗୋଟେ ଦିନର-ଅ-ଅ ପର୍ବ। କିନ୍ତୁ ଆଠ ଦିନ ସାରି ମାନେ ଦେହରୁ ମୁଣ୍ଡରୁ ହାତରୁ ରଙ୍ଗ ଛାଡିବନି।
ହଁ-ଅ-ଅ ବହୁ ରଙ୍ଗ ଥାଏ ଅଭିିର ଥାଏ ବାନିଶ ରଙ୍ଗ ଥାଏ। ଆଉ-ଉ-ଉ କଣ ସେରା ମୁଣ୍ଡ
କେତେ ପ୍ରକାର ରଙ୍ଗ ସବୁ ଥାଏ। ଆମର ତ ସଖାଳୁ ଆମେ କଣ କରୁ ସେତବେଳେ ହୋଲି ତା ପୂର୍ବଦିନ ସବୁ ଯାକ ଆମର ଯେତିକି ଚିରାମୀରା ଡ୍ରେସ ଥିବ ଆମେ ସେରା ବାହାର କରିଦେଇଥିବୁ, ମାନେ ଗାଁରେ ଏବେ ତ ସବୁ ନୂଆ ହୋଲି ଡ୍ରେସ୍ ପିନ୍ଧୁଥିଲି ନା, ଆମ ଗାଁ ରେ ଗାଁ ମଜା ଅଲଗା ନା। ଗାଁ ମଜାରେ ହୋଲି ଅଲଗା ଆମେ ସକାଳୁ ଆ ଚିରା ଡ୍ରେସ ପିନ୍ଧିକି ଯେ ଆମେ ପୁରା ଲକ୍ଷ୍ୟ କରିଥିବୁ କାହାକୁ ଆଜି ପୁରା ଭୂତ କରିବୁ। ତମେ ଚାରି ପାଞ୍ଚ ଜଣ ଙ୍କର ଆମ ହେବ ଯେତିକ ହଁ ହୁଁ। ତା ଦେହ ରେ କଣ କରୁ ଅ ରଙ୍ଗ ଯାହା ଆଣିଥିବୁ ବାନିସ୍ ତାଙ୍କୁ କହୁ ମୁଣ୍ଡ ଫଟା ହଉ ତା-ଆ-ଆ ଇଏ ତ ଅଭିର ଲଗେଇଦବା ଆମେ ଏମିତି ଲଗେଇଲା ବେଳକୁ ଖାଲି ଅଭିର। ନ ତୁ ଯଦି ପାଣି ଢାଳି ଦିଅ ସେ ରଙ୍ଗ କଲର ବାହାରୁ ରୁ ଥିବ ଆହୁରି ଜମା ଛାଡେନି ଆମେ ବେଶୀକରି ଭାଉଜ ମାନଙ୍କୁ ଆମ ଭାଉଜ ଏତିକେ ଲାଗିବେ ଭାଉଜ। ଆଉ ସାଙ୍ଗମାନେ ଆରେ ଆମ ଭାଇ ମାନେ। ମୋ ସାଙ୍ଗମାନେ ସମସ୍ତଙ୍କୁ ରଙ୍ଗ ଲଗାଉ ତାପରେ ଆମର ହୋଲିରେ କଣ କହିଲେ ଆମର ହୋଲିରେ ବି ପଣା ହୁଏ। ତାପରେ ଆମର ବକ୍ସ ବି ବାଜେ ବକ୍ସ
ପଣାରେ ଭାଙ୍ଗ ପଡେନା?
ହଁ ଭାଙ୍ଗ ପଡେ ତାପରେ ସେଇ ଯୋଉ ହଁ ଭାଙ୍ଗପଣା ତାପରେ ହୋଲିରେ କଣ କହିଲେ ଆମର। ଆ ଭାଇ ମାନେ ବି ଆମେ ତ ହୋଲି ହୋଲି ତାପରେ ମୋ ଭାଇ ହେରିକା ଯୋଉ। ସେମାନେ ତାଙ୍କର ଦେହରେ ସାଟ୍ ନଥାଏ। ସେମାନେ ଖାଲି ତଳେ ଗଡୁଥିବେ ହୋଲି ମୁଁ ହୋଲି ।
ପାଣି ଢାଳିକି ଗଡ଼ନ୍ତି ସବୁ।
ହଁ ପୁରା ପିଛି
ବେଙ୍ଗ ବେଙ୍ଗୁଲି ଯେମିତି ଗଡନ୍ତି ସେମିତି ଗଡନ୍ତି ସବୁ ନାଇଁ କି।
ତା ପରେ ଯେତେବେଳେ ଘଷି ହୁଅନ୍ତି ଜେତେଲେ ସେ ମୁହଁ ରୁ ଚମଡ଼ା ଛାଲି ହେଇଯାଏ। ଆପଣଙ୍କର କେମିତିଆ? ଆପଣଙ୍କର ଦିଅର ଫିଅର ମାନେ ଲେ ବ ଲଗେଇବା ପାଇଁ ଆସନ୍ତି ନା ଦିଅର ନଣଦ ମାନେ?
ହଁ ଦିଅର ମାନେ ନଣନ୍ଦ ମାନେ ଏ ଛୁଆ ମାନେ ସବୁ ଅଛନ୍ତି। ଆଉ ଆସନ୍ତି ସବୁ ଆମେ ସବୁ କଣ କରୁ ରୋଷେଇ ବାସ କରୁଥିବୁ ନା। ସେମାନେ ସବୁ କଣ କରିବେ ଗଳି ଛପିକି ସବୁ ଥିବେ ରୋଷେଇ ବି ସୁଧା କି କଲର କରିଦିଅନ୍ତି। ଆଉ ମୁଣ୍ଡରେ ଦେହରେ ବୋଳିଲା କତିରୁ ସେଇ ରୋଷେଇ କତିରେ ବସିଥିବୁ ପଡିବ ସବୁ। ଆଉ ସେ ତରକାରୀ ପତର ସବୁ ମାନେ ନଷ୍ଟ ହେଇଯାଏ ଫୋପାଡି ଦଉ ଆଉ କଲର ରେ କେମିତି ଖାଇବୁ।
କାହାକୁ ବି ତ ମନା ବି କରିପାରିବେନି ନା ହୋଲିରେ।
ମନା ବି ହୁଏନି ନା ରଙ୍ଗ ଟା।
। ସେଇନା କହିବୁ ଟିକେ କହୁ କହୁ ପୁରା ବୋଳି ଦେବେ।
ବୋଳି ଦେବେ ପୁରା ଆମ ଆଡେ ଡିଜେ ଫିଜେ ବାଜେ। ଡିଜେ ପୁରା ବକ୍ସ ଫିଟି ଆଣିକି ଡିଜେ ଆଣନ୍ତି। ଆମର ବଡ ଗାଁ ଟିକେ। ସେମାନେ ବୁଲନ୍ତି ପ୍ରସେସନ ଭଳିଆ କରିକି ମାନେ ନାଚ ଡ୍ୟାନ୍ସ ସବୁ ହୁଏ।
ଆମର ତ ସକାଳୁ ଦିଟା ଯାଏ ଆମେ ଖେଳୁ ଆମ ସଇଲା ପରେ ମୋ ମା। ମୋ ସାାନ ମା ବଡ ମା ଯୋଉ ମାନେ ଥାଆନ୍ତି। ତାଙ୍କର ଦିଅର ମାନେ ଯିଏ ହେଇଥିବେ ଇଏ କଣ କରିବେ। ଏ ରଙ୍ଗରରେ କଣ କଣ ମିସେଇକି ଆଣିଥାନ୍ତି ତ ମୋ ମା ସାନ ମା। ବୋଳିିବେ ବୋଲି ମା କଣ କରିବେ। ବାହାର ପଟୁ ତାଲା ଘର ତାଲା ପକେଇ ଦେଇକି ଚାବି ପକେଇ ଦେଇ ଭିତରେ ଲୁଛିଥାଏ। କିନ୍ତୁ ସେମାନେ ଯେତେ ଯାହାହେଲେ ସେମାନେ ଧରିଦେବେ ଯେତେବେଳେ ତ ବାହାରକୁ ବାହାରିବେ ନା। ମୋ ମା ହେରିକା ବାହାରିବାକୁ କଣ କରନ୍ତି କିରୋସିନ ଅବିର ପାଣି ଏବେ କା ମୁଁ ଦାଉଁ ମୁଁ ପା ଦଉଡା ଦୌଡ଼ି ଖେଳ। ଗାଁ ରେ ମାନେ ମଜା ପୁରା ଅଲଗା ପ୍ରକାର।
ହଁ ଗାଁରେ ର ହୋଲି ଖେଳ କିନ୍ତୁ ସତରେ ଅଧିକ। କିନ୍ତୁ ଆମେ ଗାଁ ଗାଁଉଲି ରେ ରହିକି। ଆମେ ସବୁ କଥା ଟା ମାନେ ଟିକେ ଫିଲ୍ କରିପାରନ୍ତି ନା କି। ଏଇ ରଜ ପର୍ବ ହେଲା କି ଅଷ୍ଟମୀ ହେଲା କି ଏଇ ଯୋଉ ହୋଲି ହେଲା। ଆଉ। ହଉ କି ଅକ୍ଷତୃତୀୟା ହେଲା ଆମେ ଟିକେ ବହୁତ ଟିକେ ମଜା ମାନେ ପର୍ବପର୍ବା ବାଣିରେ ନା ଟିକେ ବହୁତ ଭଲ ଟିକେ କରିପାରନ୍ତି।
ଯେମିତି ରଜ ଆମେ ଗାଁ ରେ କେମିତି କଣ ସହରରେ କଣ ଖାଲି ଦୋଳି ପଡିଥିବ ଖାଲି ଯାଇକି ଝୁଲ। ନା କେଇ କାହାକୁ ଚିହ୍ନା ଜଣା ନା ସେଠି ପାନ ନିଜେ କିଣିକି ଖାଇବ। ସାଙ୍ଗସାଥି ଖାଇବାର ଯୋଉ ମଜା ଗାଁ ରେ। ସାଙ୍ଗ ହେଇକି ପିଠା ଖାଇବେ କୋଉ ଭାଉଜଟୁ ଯାଇକି ପିଠା। ମଟରତରକାରୀ ହେଇଥିବ ଇଟିଲି ହଳଦୀ ପିଠା କରିଥିବ। ସେ ମଜା ପୁରା ଅଲଗା।
ସେଠି କଣ ଆମେ ସବୁ ସାହି ପଡିଶା ସବୁ ସାଙ୍ଗ ହେଇକି ରହୁଛନ୍ତି ନା ଧର ଆମର ଆଜି ଏତି ସେଟା ହେଇଛି ତମର କାଲି ସେଟା ହେଇଛି ତାଙ୍କର ସେଟା ହେଇଛି। ଆ ମାନେ ସବୁଠୁ ସବୁଠୁ ଟିକେ ଟିକେ ଚାଖିଲେ ମାନେ ଅଲଗା ଅଲଗା ଟେଷ୍ଟରେ ଅଲଗା ଅଲଗା ମଜା ଆସେ।
ହୁଁ
ସେଇ ମଜାର
ତାପରେ ହୁଁ ତାପରେ ଆମେ ଅଳତା ଲଗାଉ ନେଲପଲିସି ମେହେନ୍ଦି ସବୁବେଳେ ମାଚିଙ୍ଗ କରି ଆମେ ପିନ୍ଧିବା ଆଉ କାନ ଫୁଲ ରଜରେ ଯଉ ନାଇକି ରଜ ପର୍ବ ହେଲେ ଭଲ ଲାଗେ ନା ଆମର ଯଉ ପାଣି ଭୁହ ଗାଁ ରେ ଯୋଉ ପାଣି ଭୁଆ ଆପଣଙ୍କ ଗାଁ ଆଡ଼େ ପାଣି ଭୁହ ଅଛି। ପାଣି ଭୁଅନ୍ତି ତା ପରେ ତା
ସେ ରଜ ଦିନ ପହିଲି ରଜ ଦିନ ପାଣି ଆଣନ୍ତିନି ଝିଅ ଛୁଆ ମାନେ ତ ପଟୁଆରେ କି ମାନେ ଚାଲନ୍ତି କଦଳୀ ପଟ ଟୁଆରେ ବା ଚାଲନ୍ତି।
ହୁଁ
ଆ କାମ କରନ୍ତିନି ଝିଅ ଛୁଆ ମାନେ ରଜରେ
ଆଉ ଆମର ଯୋଉ ଭାଇ ଦାଦା ମାନେ ସେମାନେ ଯ ତାସ ଖେଳନ୍ତି ଲୁଗୁ ଖେଳନ୍ତି। କବାଡି ଖେଳନ୍ତି। କି ତା ସେମାନେ ହଁ ସେମାନେ ତ ଧଳି କଣ ଆଉ ମୋ ଭାଇ ମାନେ କଣ ନା ସବୁ ଦୋଳି ଝୁଲେଇ ଦିଅନ୍ତି ଘର ଛୋଟ ବଡ ଭାଇ ମାନ ଯଉ ତ ସାଙ୍ଗ ହେଇକି ପୁରା ଯୋଉ ଦୋଳି ଯୋଉ ବାହାରି ଯୋଉ ଏପଟେ ଦିଇ ଜଣ ବାହାରେ ସେପଟେ ଦିଇ ଜଣ ଭାଇ ପୁରା କଣ୍ଟେରେ ହୁଏ କିଏ କେତେ ଦୂର ବହି ପାରୁଛି ସେଇ ପୁରା ମାନେ ଅଲଗା ପ୍ରକାର ଆପଣଙ୍କ ରଜ ରେ କଣ ପିଠା କରିଥିଲେ?
ଆମର ରଜରେ ହଉଛି କାକିରା ପିଠା ହେଇଥିଲା ସୁଜି କାକରା। ଆଉ ଆରିସା ପିଠା ବି ହେଇଥିଲା। ଆଉ ରୋଜ କେକ ହେଇଥିଲା ମଣ୍ଡା ପିଠା ବି ହେଇଥିଲା ନା ଯୋଉ ପୋଡ଼ ପିଠା ଆଉ ଏଇ ତିନି ଚାରି ଆଇଟମ ଚକୁଳି ପିଠା ବି ହେଇଥିଲା। ଆଉ ଏତିକି କରିପାରିଲି ଏକୁଟିଆ ଲୋକ ତ ଟିକେ। ଆଉ ବେଶୀ କରିପାରେନି ଏକୁଟିଆ ଲୋକ ଯେତିକି ପାରେ ସେତିକି ଟିକେ କରେ ଛୁଆଙ୍କ ପାଇଁ ଆଉ
ପୋଡ଼ ପିଠା କେମିତି କରନ୍ତି?
ପୋଡ ପିଠା ଟା ତାର ମାନେ ଚୁନା କରିବ ଚୁନା କରି ଖଳି କରିବ ଖଳି କରି କ୍ଷୀର ପୋଡ଼ପିଠା ହଉ କିନା ତୁମର ଯଦି ଖାଲି ବିରି ଚାଉଳ। ଖାଲି ଚୁନା ମାନେ ଇଏ ଦେଇକି ପୋଡପିଠା କରିବ ଗୁଡ ଦେଇକି ତା ଗୋଲମରିଚ ଆଉ ନଡ଼ିଆ ତାକୁ କାଜୁ କିସମିସ ବାଦାମ ସବୁ ପଡିବ ପଡ଼ିକି ଜନ୍ତୁଳି ହବ ତାପରେ ଘିଅ ଦେଇକି ତାକୁ କଦଳୀ ପତ୍ର ଦେଇକି ଚୁଲିରେ ପସେଇକି ପଡିବ ତାପରେ ଉପରେ ନିଆଁ ଦବ। ନିଆଁ ଦେଇକି ତାକୁ ଜାଳିବ ଧିମା ଆଞ୍ଚ କରିକି ଜାଳିବ। ଜାଳିଲା ପରେ ତାପରେ ଯାଇକି ଘଣ୍ଟେ ଖଣ୍ଟେ କି କେତେ ଲାଗିବ। ପ୍ରାୟ ଲାଗିବ ହଁ ଚାଳିଶ ପଚାଶ ମିନିଟ୍ ଖଣ୍ଡେ ଲାଗିଯିବ। ତାପରେ ତାକୁ ଥଣ୍ଡା ହେଲେ ସେ କଦଳୀ ପତ୍ର ନିଆ ଉପରୁ ଖୋଲିଦବା। ଖୋଲି ଦେଇକି ତାକୁ ଗୋଟେ ଜାଗାକୁ ବାହାର କରିଦବ। ତାକୁ ସବୁ ଝାଡି ଯୁଡାଇ ପତ୍ର ପତ୍ର ସବୁ ସଫା କରିଦବ କରିକୁରା ଦେଇକି। ଯେମିତି କି ଫିସ୍ ଫିସ୍ ଫିସ୍ ଫିସ୍ କରି କାଟିଦବ ତାପରେ ରଖିକି ଆପଣ ଖାଇବେ ଆଉ।
ବଢିଆ ଲାଗୁଥିବ ନାଇ
ହଁ ସେ ପୋଡପିଠା ର ମାନେ ଅଲଗା ଟେଷ୍ଟ ପୁରା। ଯୋଉ ପର୍ବ ପର୍ବା ପର୍ବାଣରେ ଯୋଉ ଜିନିଷ ଟା ମାନେ ଯେମିତି ଦରକାରେ ଆଉ ତମେ ସେଇଟା ନିକି ମାରେ କରିକି ଖାଇଲେ ବି ଭଲ ଲାଗିବନି।
ହଉ ହଉ ଭଉଣୀ ମୁଁ ରଖୁଛି।
ହଉ ଶୁଭ ରାତି।